ହ୍ୟାଲୋ।
ହାଲୋ।
ହ୍ୟାଲୋ
ହଁ ମୋ ଭଏସ ଆସୁଛି ତ?
ହଁ ଆସିଲା ଆସିଲା।
ଓକେ ଓକେ ଠିକ ଅଛି।
କଁ କରୁଥିଲେ?
କିଛି ନାହିଁ ଏଇଠି ବୁଲୁଥିଲି ଆଉ।
ହୁଁ।
ଆଉ ତମେ କଣ କରୁଥିଲ?
ଏଇଠି ଯାଇଥିଲି ହାଟକୁ ଟିକେ ପରିବା ହେରିକା ଆଣିବା ପାଇଁ। ଆସିକିନା ଏଇଠି ବସିଛି ଆଉ।
ଆଚ୍ଛା ଆଚ୍ଛା କଣ କଣ ପରିବା ଆଣିଲ?
ପରିବା ଆଣିଲି ଆଳୁ ଆଣିଲି ବାଇଗଣ ଆଣିଲି ଆଉ ବିଲାତି, ପିଆଜ, ରସୁଣ, ଅଦା।
ହୁଁ ହୁଁ। ଯା ହଉ ଭଲ, କଁ କହିଲ?
ମୁଁ କହିଲି ହାଟକୁ କଣ କେବେ ଯାଇଛ?
ନାଇଁ ବାପା ତ ସବୁ ନେଇ ଆସନ୍ତି ବାକି ମାମୁଁ ଘର ଆଡ଼େ ଯାହା ଦେଖ ଖିଛି ଲୋକମାନଙ୍କୁ ମାନେ ଏମିତି ବସିବାରେ କେବେ ଯାଇନି ଆଣିବାକୁ। ମୌକା ମିଳିିନି ସେମିତି କେବେ।
ଓ ହୋ।
ଆଉ କଣ ଘରେ ସବୁ କଣ କରୁଛନ୍ତି?
ଘରେ ବାପା ଯାଇଛନ୍ତି ଗୋଟେ କଣ କାମରେ ଯାଇଛନ୍ତି, ଆଉ ବୋଉ ଏପଟେ କଣ କାମ କରୁଛନ୍ତି ସାନ ବୋଉ ଏଇଠି ସନ୍ଧ୍ୟା ଦଉଥିଲେ।
ଆଚ୍ଛା ଆଚ୍ଛା।
ହଁ ସାନ ଭାଇ କୁଆଡେ ମୁଁ କରୁଛି ବା ଦାଦା ଖୁଡି ତାଙ୍କ କାମରେ କଣ ବେସ୍ତ।
ଆଚ୍ଛା ଆଚ୍ଛା ଆଛା, ଖାଇଲଣି କଣ ସନ୍ଧ୍ୟାରେ ନା ନାଇଁ?
ଖାଇଲି ସନ୍ଧ୍ୟାରେ ଖାଇଛି କଣ ଚା ଟିକେ ଖାଇଥିଲି ଆଉ।
ଆଚ୍ଛା ଚା ବି ତମେ ପିଅ ନା।
ଓହୋ ତମେ ପିଅନି?
ହୁଁ। ହଁ ହଁ ମୁଁ ବି ପିଏ ଏମତି ଡେଲି ନାଇଁ କେତେବେଳେ କେମତି ମୁଣ୍ଡ ବିନ୍ଧା ହେଲେ ଟିକେ ପି ଦିଏ ନହେଲେ କେତେବେଳେ ଇଚ୍ଛା ହବ ସେମିତି ଟିକେ ପି ଦିଏ।
କଣ କ୍ଷୀର ଚା, ନା ନାଲି ଚା କଣ ପିଅ?
ନଇ ନାଇ ନାଲି ଚା ମତେ ପସନ୍ଦ ନାଇ, କ୍ଷୀର ଚା।
ଉଁ ହୁଁ।
ତମେ?
ମୋର ସେମିତି କିଛି ନାହିଁ, ଯେତେବେଳେ ଯାହା ହେଲା।
ଆଚ୍ଛା ଆଚ୍ଛା ନାଲି ଚା ଭଲ ଲାଗେ ତମକୁ?
କଣ କହିଲେ?
ମୁଁ କହିଲି କି ନାଲି ଚା ତମକୁ ଭଲ ଲାଗେ?
ହଁ ଭଲ ଲାଗେ, ଗୋଲମରିଚ ପକେଇକି ଯୋଉ କରନ୍ତି।
ଓହୋ ନାଇଁ ନାଇଁ ମତେ ତ ସେଟା ବିଲକୁଲ୍ ବି ଭଲ ଲାଗେ ନା।
ହଁ ଓଡିଆ ମାନେ ନାଲି ଚା ପିଇବେନି?
କଣ କହିଲ?
ମୁଁ କଇଲି ଓଡିଆ ମାନେ ନାଲି ଚା ପିଇବେନି?
ପିଇିବେ ଯେ କିନ୍ତୁ ପିଅନ୍ତି କେତେ ଜଣ ଅଛନ୍ତି ପିଅନ୍ତି, କେତେ ଜଣ ଅଛନ୍ତି ପିଅନ୍ତିନି। ଆଉ କେତେ ଜଣ ମାନେ ପ୍ରିଫର କରନ୍ତି ଯେ ମାନେ ଓଜନ କମେଇଆ ପାଇଁ ନାଲି ଚା ପିଅନ୍ତି।
ଏବଂ
ଓକେ ତ ମୋତେ କିନ୍ତୁ ବେସିକାଲି ଭଲ ଲାଗେନି ସେ ନାଲି ଚା, କଣ ତାକୁ ପିଇବ।
ହୁଁ ହୁଁ। ଏବେ ପିଜି କରୁଚନ୍ତି?
ନାଇଁ ନାଇଁ ପିଜିି କରିନି। ପିଜି ଏକ୍ଜାମ୍ ଦେଇଥିଲି ମୁଁ, ମାନେ ପିଜି ପାଇଁ ଏକ୍ଜାମ୍ ଦେଇି ଥିଲି ରେଜଲ୍ଟ ଆସିଯାଇଛି, ରେଙ୍କ୍ ଆସିଯାଇଛି। ତ ଏବେ ଖାଲି ଚଏସ୍ ଲକ ହବ, କଲେଜ କୋଉଟା କୋଉଟା କଣ ସିଲେକ୍ଟ କରିବାକୁ ପଡିବ କୋଉଠି କଣ ପଢିବି ସେଇଟା ଫର୍ମ ପଢିବା ପରେ ଯାଇ ପିଜି ଷ୍ଟାର୍ଟ ହବ ଆଉ।
ଓହୋ ନିଟ୍ ଦେଇଥିଲେ?
ହଁ ନିଟ୍ ଦେଇଥିଲି, ନିଟ୍ ତିନିଥର ଦେଇ ଦେଇଚି ଦେଇ ସାରିଲିଣି।
ହୁଁ ନିଟ୍ ବି ପଢୁଥାନ୍ତୁ, ତାକୁ ବି କରୁଥାନ୍ତୁ ଦେଖିବା କୋଉଥିରେ ବାଜି ଯାଉଚି ଆଉ।
ହଁ ନିଟ୍ ଫାଷ୍ଟ ଥରକ ରହିଲା କେତେ ଚାର ଶହ ପଚାଶ ତାପର କଟା ରହିଲା ମାନେ ସେକେଣ୍ଡ ଟାଇମ୍ ଯୋଉଟା ଦେଲି ସେଇଟା ରହିଲା କେତେ ପାଞ୍ଚଶହ କୋଡ଼ିଏ ଆଉ ଥର୍ଡ ଥରକ ଦେଲିିନି ଫାଇନାଲ ଏ ଏକ୍ସାମ ଆସିଗଲା ଅଁ ତା ମାନେ ସେମିଷ୍ଟର ଏକ୍ସାମ ଆସିଗଲା ତ ତାପରେ ଏଇଟା ଯୋଉ ଏଟା ହେଲା, ଏଇଟା ଦେଲି ଦେଖିବା କଣ ହଉଛି।
ଯୋଉ ମାନେ କୋଚିଂ କୋଉଠି କଣ ନଉଥିଲେ ଆକାଶରେ ନା କୋଉଥିରେ?
ନାଇଁ ନାଇଁ କିଛି ବି କୋଚିଂ ନାଇଁ, ମୁଁ ମୋର ୟୁଟ୍ୟୁବ ରୁ ହିଁ ପଢ଼େ।
ଓହୋ ନାଇଁ ମୋ ଭାଇ ଯୋଉ କରୁଥିଲେ ସେ ଆକାଶରୁ ନଉଥିଲେ ତ।
ଆଚ୍ଛା ଆଚ୍ଛା।
ଆକାଶଟା ମାନେ କଣ ଭଲ ଇଏ ଟା?
ଭଲ ମାନେ ଭଲ କଣ ମାନେ ଯିଏ ପଢ଼ିପାରିଲା, ମାନେ ଯାହାର ବେଶୀ ବ୍ରେନ୍ ଅଧିକା ଭଲ କାମ କରେ ସିଏ ପଢ଼ିପାରିଲା ତ ପଢ଼ିବ। ଆଉ ବାକି ମୁଁ ଦେଖିବାରେ ପଇସା ସେଠି ଅଧିକା ଲସ୍, ଠିକ ଅ ଛି ମାନେ ସବୁ ପିଲା ଥୋଡ଼ି ନା ସମାନ ନା ସମସ୍ତଙ୍କ ମାଇଣ୍ଡ ଥୋଡ଼ି ନା ସମାନ ଅଛି ନାହିଁ ନା। ତ କେତେ ଜଣ ଅଛନ୍ତି ମାନେ ତାଙ୍କ ପ ପଛରେ ପୁରା ଲାଗିବା ପାଇଁ ପଡ଼ିବ, ମାନେ ପ୍ରୋବ୍ଲେମ୍ ସଲଭ୍ କରିଆ ପାଇଁ ପଡ଼ିବ, ତ ସେଠି କଣ ସେମାନେ କେହି ମାନେ ଏତେ ଦେଖନ୍ତିନି, ମାନେ ତାଙ୍କର ଲେକ୍ଚର ଦେଇ ଦେଇକି ପଳାଇବେ, ପିଲା ବୁଝିଲେ ବୁଝୁ ନାଇଁ ତ ନହେଲେ ନାଇଁ।
ଉଁ ହୁଁ,
ଏମିତି ତ ମୋତେ ବି ଘରେ କହୁଥିଲେ ଆକାଶ୍ ରେ ଜଏନ୍ କରିବାକୁ ମୁଁ କହିଲି ନାଁ ମୋର ସେଗୁଡ଼ାକ ଦରକାର ନାହିଁ ମୁଁ ମୋର ୟୁଟ୍ୟୁବ୍ ରୁ ପଢ଼ିକି ଇ ମୋର ଇଏ କରିବି।
ହଁ।
ହୁଁ।
ଆକାଶ ଅଛି ଅଲଗା କଣ ସବୁ ମାନେ ଅଛି?
ଆକାଶ୍ ଅଛି ତାପରେ ଆମର ଚଣ୍ଡୀଛକ ଆଗକୁ ଆଲେନ୍ ଗୋ ଗୋଟେ ଅଛି ସେଇଟା ଭଲ ଆକାଶ୍ ଠାରୁ ଆଲେନ୍ ଟା ସେଇଟା ଭଲ। ଆହୁରି ଅନ୍ ଏକାଡେମୀ ଅଛି ବାଇଜୁସ୍ ଅଛି। ପି ଡବ୍ଲ୍ୟୁ ଅଛି ଫିଜିକ୍ସ ବାଲା ସବୁ ଅଛି। ଜିଏ ଯୋଉଥିରେ ମାନେ ଯାହାକୁ ଯୋଉଟା ଭଲ ଲାଗିଲା ସେ ସେଥିରେ ଜଏନ୍ କରିକି ପଢ଼ିବ ଆଉ।
ତା ଦିନ କଟକ ରେ ରହୁଛୁ।
ହଁ କଣ କହିଲ ଶୁଣି ପାଇଲିନି?
ମୁଁ କହିଲି ଘର କଟକ୍ ପାଖାପାଖି ନା ନାଁଇ ଦୂର?
ନା ନା ପୁରା କଟକ୍ ରେ ହିଁ ଆମ ଘର।
ଓ ହୋ ପୂରା କଟକ ବାସିନ୍ଦା ତାହେଲେ। ଆଜି କଟକରେ ଫୁଟବଲ୍ ମ୍ୟାଚ୍ ଅଛି ଖେଳ ଦେଖିବାକୁ ଯାଇନ?
ଏ ହେ ସେଇ ଫୁଟବଲ୍ କ୍ରିକେଟ୍ ହେଗୁଡ଼ାକ ମୋର ପସନ୍ଦ ନୁହେଁ ମୁଁ ଯାଏନା।
ଆଉ କଣ ପୁଣି ଗେମ୍ ଫେମ୍ କିଛି ଖେଳ ନା ନାଇଁ?
କଣ ହେଲା?
ମୁଁ କହିଲି ଗେମ୍ ଫେମ୍ ପୁଣି ତମେ କିଛି ଖେଳନା?
ଗେମ୍ କଣ ଏମିତି ଫୋନ ରେ ସୱବେ ସର୍ଫର୍ ଟିମ୍ପୋଲ ରନ୍ ଏଇ ଲୁଡୋ ଏଇ ଗୁଡ଼ା ଖେଳେ।
ପୁରା ଛୋଟ ଛୁଆ ଗେମ୍ ଉ ଛୋଟ ପିଲାଙ୍କର।
ହଁ ମତେ ସେଗୁଡ଼ାକ ଭଲ ଲାଗେ।
ଗୋଟେ ଗୋଟେ ପିଲା ଆସନ୍ତି ଏଇ ଯୋଉ ମାନେ ଫ୍ରି ଫାୟର୍ ପବ୍ ଜି ସେ ସବୁ ଖେଳନ୍ତି ଝିଅ ପିଲା ବି ଖେଳି ଦିଅନ୍ତି।
ନା ନାଲୋ ନା ମୋର ସେଗୁଡ଼ାକ ଦରକାର୍ ନାହିଁ ମୁଁ ମୁଁ ତ ଅ ମାନେ ସେଗୁଡ଼ାକ ଆସିବନି ମୁଁ କଣ ପାଇଁ ସେଗୁଡ଼ାକ ଖେଳିବି ଆଉ ସେଗୁଡ଼ାକରେ ବି ମାନେ କଣ ଖେଳିଲେ ବେଶୀ ଆଡ଼ିକ୍ସନ ଖେଳୁଥିବ ତ ଖେଳୁଥିବ।
ହଁ ମୋର ମଝିରେ ସେମିତି ହେଲା ପ୍ଲସ ଟୁ ଟାଇମ୍ ରେ ମୋର ଗୋଟେ ସାଙ୍ଗସାଥିୀଙ୍କ ଠାରୁ ଦେଖିକିନା ଇଚ୍ଛା ହେଲା ତ ଖେଳିଲି ତୋ ଟା ସେଟା କଣ ହେଲା ନା ସବୁବେଳେ ଖେଳିବାକୁ ଇଚ୍ଛା ହେଲା ମୋ ମୁଣ୍ଡଟା କାଇଁ ବିନ୍ଧା ହେଲା ସେ ଖେଳକୁ ଇଏ କରି।
ହଁ ମାନେ ବେଶୀ ଫୋନ ସ୍କ୍ରିନ୍ କୁ ବି ଅନେଇଲ ଆଖି ପ୍ରେସର ପଡ଼ିଲେ ପୁ ମୁଣ୍ଡ ବିନ୍ଧା ହବ।
ହଁ ତାପରେ ସେ ତାକୁ ଡିଲେଟ୍ କରିଦେଲି ମୁଁ ଆଉ ଖେଳିଲିନି।
ହଁ ଭଲ କଲ ନହେଲେ ପାଠପଢ଼ାରେ ବି ଡିଷ୍ଟ୍ରବାନ୍ସ ହବ।
ବେ ସେ ଯୋଉ ମିନି ମିଲିଟାରୀ ଯୋଉ ଗେମ୍ ଅଛି ଗୋଟେ
ଉ ହଁ ହେଇଥିବ ମୁଁ ଜାଣିନି।
ହଁ ସେ ଏ ମୁଁ ଏଟା ଖେଳେ ଆଉ। ଏଇଟା ଅଫଲାଇନ୍ ଖେଳିହବ ଅନଲାଇନ୍ ରେ ଖେଳିହବ ଗେମ୍ ଟା ଟିକେ ରହିଲେ ଗୋଟେ ମୋବାଇଲ୍ ରେ ସେଟା ଭଲ ଲାଗେ ଟାଇମ୍ ପାସ୍ ଗୋଟେ।
ହଁ ମାନେ ଏମିତି ବୋରିଂ ଲାଗିଲେ କେତେବେଳେ ବି ଖେଳିଦେଇ ପାରିବ।
ସେ ଗେମ୍ ବି ଟିକେ ଦରକାର ଯାହା ହେଲେ ସବୁ।
ହଁ ମୁଁ ବି ସେମିତି ମାନେ ପଢୁଥାଏ ଯେତେବେଳେ ମାନେ ପୂରା ଚିଡ଼ି ଯିବି ପଢ଼ି ପଢ଼ିକି ମାନେ ଇରିଟାଇଟ୍ ଲାଗିବ ମୁଣ୍ଡ ବିନ୍ଧା ହବ ସେତେବେଳେ ବସିକି ଟିକେ ଲୁଡୋ ଖେଳିଦିଏ ନହେଲେ
ନିଟ୍ ନିଟ୍ ମାନେ ନି ପାଇଁ ପ୍ରିପେୟାର ହୋଉଥିଲା ମାନେ ମୁଣ୍ଡ ମାନେ ଅଲଗା ପ୍ରକାର। ମୁଁ ଦେ କିଛି ଯେ ଭାଇ ଆସି ରହୁଥିଲା ଆମ ଘରେ। ସିଏ ପୁରା ଦିନ ରାତି ସେମିତି ପଢୁଥିବେ ବସିକି ତଳେ ସେମିତି ପଢୁଥିବେ।
ହ ମୁ ବି ସେଇୟା ସେଇଥିପାଇଁ ମୋର ମାନେ ବ୍ୟା ପ୍ରୋବ୍ଲେମ୍ ବାହାରି ଯାଇଛି।
ହୁଁ ହୁଁ ତାଙ୍କର ପୁରା ଗୋଡର ଯୋଉ ଗଣ୍ଠି ଥାଏ ସେ ଗଣ୍ଠି ପୁରା ଘୋରି ହେଇଯାଇଛି। ସେମିତି।
ଆଚ୍ଛା ଆଚ୍ଛା ତଳେ ବସି ବସିକି ଏମିତି ହେଇଯାଇଥିବ।
ହଁ ସିଏ ସବୁବେଳେ ଯେତେବେଳେ ତାଙ୍କୁ ଦେଖିବ ସେତେବେଳେ ପଡୁଥିବେ।
ମାନେ ନିଟ୍ ଯିଏ ପ୍ରିପେୟାର କରୁଥିବ ତାକୁ ମାନେ ସେଇଭଳିଆ ଦରକାର ମାନେ ତାଙ୍କ ତାଙ୍କର ଯେଉଁ ଆମର ଯେଉଁ ବାୟୋ ବାୟୋଲୋଜି ବୁକଟା ଥାଏ ତ ତା ଧୀରେ ଗୋଟେ ଲାଇନ୍ ବାଇ ଲାଇନ୍ ମାଇଣ୍ଡରେ ରଖିବାକୁ ପଡ଼ିବ। କାହିଁକିନା ସେ କୋଉଠୁ କଣ କ୍ୱେଶ୍ଚିନ ପକାଇଦେବ କିଛି ଜଣାପଡ଼ିବନି।
ହୁଁ ହୁଁ।
ହ ତ ସେଥିପାଇଁ ମାନେ ଡେଲି ତ ପଢ଼ କି ନ ପଢ଼ ବଟ୍ ସେ ବହିଟାକୁ ଅନେଇକି ବସିଥାଅ। ସେଇଗୁଡ଼ାକ ମୁ ମାଇଣ୍ଡରେ ମାନେ ରହିଯିବ ଥରେ ଦେଖିଦେଲେ ମାନେ ପାଞ୍ଚ ଛଅ ଥର ଦେଖିଲେ ସେଗୁଡଡାକ ମନେ ରହିଛି। ଯାଏ ଯେ କେଉଁ ପେଜରେ କଣ ଅଛି କଣ ଡାଇଗ୍ରାମ୍ ଏମିତି ମନେ ରହିଯାଏ ଆଉ।
ହୁଁ ହୁଁ।
ଆଉ ଫିଜିକ୍ସ ତୁମର ଭଲ ହୁଏ?
ନା ନା ମୋର ସାଇନ୍ସ ନାହିଁ।
ଓହୋ ହଁ ହଁ କମର୍ସ କମର୍ସ ଆଛା। ଟେନଥ ବେଳେ ତ ଥିବ ନା ଫିଜିକ୍ସ।
ହଁ।
ତ କେମିତି ଲାଗେ?
ନା ମତେ ସେ ସବୁ କିଛି ଭଲ ଲାଗେ ନାହିଁ। ସାଇନ୍ସ ଉପରକୁ ଯାଆନ୍ତୁନି ମୋର କମର୍ସ।
ଆଛା ଆଛା କେମେଷ୍ଟ୍ରି ଭଲ ଲାଗେନି?
ହଁ ସେମିତି ସବୁ ଭଲ ଲାଗେ ଏଟା ବେଶୀ ମ୍ୟାଥ ଟିକେ ଭଲ ଲାଗେ ଆଉ କିଛି ଭଲ ଲାଗେ ନାଁ।
ମ୍ୟାଥ ରେ ତ ମୋର ପୁରା ଶୂନ ଅଣ୍ଡା।
ହୁଁ।
ମ୍ୟାଥ ମତେ ବେ ବିଲକୁଲ୍ ବି ଭଲ ଲାଗେନା। ମାନେ ମ୍ୟାଥ ମୋତେ କ କୁହନ୍ତିନି ସମସ୍ତେ ମ୍ୟାଥ ଯେତେ କସିବ ସେତ ମତେ ହବ ବ ମତେ ବିଲକୁଲ ବି ମୁଁ ଛୁଏଁନି ମ୍ୟାଥ କୁ।
ଉଁ ହୁଁ। ମ୍ୟାଥ ଭଲ ହୁଏନି।
ନାଇଁ ବିଲକୁଲ ବି ଭଲ ଛୋଟେ ବେଳୁହିଁ ମ୍ୟାଥ ଭଲ ହୁଏନା ମୋର।
କିନ୍ତୁ ସାଇନ୍ସ ନେଇଗଲେ ଆଉ।
ହଁ ସାଇନ୍ସ ନେବାର ଇଚ୍ଛା ଥିଲା ସାଇନ୍ସ ନେଲି ବଞ୍ଚୀବିି ଗଲି ନା ମାନେ ଆମ ବେଳେ ରୁଲ ଆ ଆସିଗଲା ଯେ ମ୍ୟାଥ ନ ନେଇକି ବି ତମେ ଉଁ ନେଇପାରିବ ତ ମୁଁ ର ରଖିଲି ଫିଜିକ୍ସ କେମିଷ୍ଟ୍ରି ବାୟୋ ଆଇ ଟି।
ତମର କଣ ଥିଲା?
ଫିଜିକ୍ସ ଥିଲା।
ହଉ ହଉ ରଖୁଛି ଆଉ।
ହଁ ହଁ ହଁ।
ହୁଁ।